ହ୍ୟାଲୋ।
ହ୍ୟାଲୋ
ହଁ ଭଲ ଅଛ? ହୁଁ
ମୋ ଭୟସ ଶୁଭାଯାଉ ମୋ ଆବାଜ ଶୁଭା ଯାଉଛି?
ହଁ ସବୁଛି ଠିକ୍ ସବୁଛି।
ଆଚ୍ଛା ଶୁଭ ସନ୍ଧ୍ୟା। ଆଜ୍ଞା ଆଜ୍ଞା ଶୁଭା ଯାଉଛି।
ହଁ ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା। ଭଲ ଅଛ?
ହଁ। ଆଚ୍ଛା।
ହଁ ମୁଁ ବି ଭଲ ଅଛି।
ଆଉ କଣ କରୁଥିଲ?
କିଛି ନାହିଁ ସାଙ୍ଗମାନଙ୍କ ସହିତ ଟିକେ କଥା ହଉଥିଲି ଆଉ। ତୁମେ?
ଆଚ୍ଛା। ନାଇଁ କିଛି ନାଇ ଏମିତି ଥିଲି ଆଉ।
ଓହୋ। ସନ୍ଧ୍ୟାବେଳୁ ଖିଆ ପିଆ ସରିଲାଣି?
ନା ନା ଏବେ ମୁଁ କିଛି ଖାଇନି ତ।
କାହିଁକି?
ଥିଲି ଖାଇନି ତ ଆଉ ସେମିତି କିଛି ଇଚ୍ଛା ବି ହେଇନି ଖାଇନି ତ ଆଉ। ତମେ କିଛି ଖାଇଲ?
ନାଇଁ ମୁଁ ବି ଏବେ କିଛି ଖାଇନି ଦେଖିବା ଆଉ ଟିକେ ପରେ ଖାଇବା ନହେଲେ। କଣ ଖାଇବାକୁ ଭଲ ଲାଗୁଛି କି?
ସେମିତି ତ ଦେଖିବାକୁ ଗଲେ ବହୁତ ସାରା ଜିନିଷ ଅଛି ଯୋଉଟା କିି ଏବେ ଖାଇବାକୁ ଭଲ ଲାଗିବ।
ବର୍ଷା ପାଗକୁ
ଆଜ୍ଞା ହେଉଛି ବର୍ଷା ସେପଟେ?
ବର୍ଷା ହଉଥିଲା ଏବେ ହଉନାଇ।
ଆଚ୍ଛା।
ସେପଟେ ହଉଥିଲା କି?
ନା ନା ଆଜି ହେଇନି ଏପଟେ।
ଏହେ
ଆଜ୍ଞା। ଆଉ କଣ ତାହେଲେ କରୁଛ?
କଣ କହିଲେ?
ମାନେ କଣ କରୁଛ?
ମୋର ତ ଏବେ ଯୁକ୍ତ ତିନି ସରିଲା। ଦେଖାଯାଉ ଆଗକୁ କଣ ହଉଛି।
ଆଚ୍ଛା।
ହଁ ଆପଣଙ୍କର?
ମୋର ଚାଲିଛି ସିଟିଟା ପ୍ରଥମ ବର୍ଷ।
ଓହୋ ସିଟି ପ୍ରଥମ ବର୍ଷ ଚାଲିଛି।
ଆଜ୍ଞା।
ହଁ ହଁ। ଆଚ୍ଛା ଆଚ୍ଛା। ଆପଣଙ୍କର ମାନେ କଣ ଯୁକ୍ତ ତିନି କରି କଲେ ନା ଡାଇରେକ୍ଟ ଯୁକ୍ତ ଦୁଇ ପରେ କରୁଛନ୍ତି ସିଟି ଟା?
ଯୁକ୍ତ ତିନି ପରେ।
ଯୁକ୍ତ ତିନି ପରେ।
ଆଜ୍ଞା।
ଆଜ୍ଞା।
ବୁଲାବୁଲି କରୁଥିବେ ତ ଆପଣ?
ଆଜ୍ଞା ବୁଲାବୁଲି କରେ।
ଉଁ ହୁଁ।
ଆପ ତମେ?
ଏ ତ ରଜରେ କୁଆଡେ ଯାଇଥିଲେ ଆପଣ ନା ଏମିତିଆ ଘରେ ଏକା?
ମୁଁ ଭୁବନେଶ୍ଵର ରହୁଛି। ତ ଏବେ ଆସିଛି ମୋ ଘରକୁ ତ ରଜ ସମୟରେ ମୁଁ ଭୁବନେଶ୍ଵରରେ ଥିଲି।
ଉଁ ହୁଁ। ଭୁବନେଶ୍ୱର ତ ସହର ଜାଗା ଏତେ ରଜର ଆନନ୍ଦ ନେଇପାରିନଥିବେ। ଖୁସି ହେଇ ପାରୁନଥିବେ।
ଏତେ କଥା ନାଇଁ
ଜମା ହିଁ ନେଇନି କହିଲେ ଚଳେ। ମୁଁ ଜାଣି ହିଁ ନଥିଲି କି ରଜ।
ଆରେ ଆରେ ଆରେ। ଏମିତି ହେଇଯାଇଛି ଏଥର ରଜ ତାହେଲେ ଫିକା ପଡ଼ି ଯାଇଛି।
ପୁରା ସୁଖା
ହଁ ହଁ। ଏମତି ଏଥର ଝିଅ ପିଲା ହେଇକି କେମିତି ରଜ ଭୁଲିଗଲେ ଆପଣ।
ହଁ ବା କଣ କରିବା ମୋର ମୋ ଦୁର୍ଭାଗ ମୋର ଦୁର୍ଭାଗ୍ୟ ବୋଧେ ଆଉ।
ହ ଟିକେ ଚିନ୍ତାରେ ଅଧିକ ଲିପ୍ତ ରହିଗଲେ ବୋଧେ।
ନା ନା ସେମିତି ନୁହଁ କିଛି ଚିନ୍ତା ନୁହଁ।
ବାକି ମନେ ନଥିଲା ଆଉ।
ଓହୋ ନାଇଁ ମୋର ତ ସେମିତି କିଛି ନଥିଲା। ହଁ ଘରେ ହିଁ ଥିଲି ଆମର ପୁଅ ମାନଙ୍କର କଣ ରଜ।
ହେଲେ ବି ଦୋଳି ତ ଖେଳି ହିଁ ଥିବ ପିଠାପଣା ଯାହା ଘରେ ତିଆରି ହେଇଥିବ।
ପିଠାପଣା ଟିକେ ଖାଇବା କଥା ଦୋଳି ହେଇଥିଲା ସତ କିନ୍ତୁ ମୁଁ ଖେଳିନି ଆଉ।
ଆଚ୍ଛା। କି କି ପିଠା ହେଇଥିଲା?
ହେଇଥିଲା ଆମର ଏପଟେ ହେଇଥିଲା ପୋଡ ପିଠା ହେଇଥିଲା ଏଣ୍ଡୁରି ପିଠା ହେଇଥିଲା। ମଣ୍ଡା ପିଠା ହେଇଥିଲା।
ଆଜ୍ଞା।
ମିଠା ମିଠାରେ ବେଶୀ ପ୍ରକାର ହେଇଥିଲା ଆଉ ପ୍ରସ୍ତୁତ ହେଇଥିଲା।
କଣ କଣ ପ୍ରସ୍ତୁତ ହେଇଥିଲା ମିଠାରେ?
ମିଠା ହେଇଥିଲା ରସଗୋଲା କରାଯାଇଥିଲା ଆଉ ଛେନା ବୋଡ କରାଯାଇଥିଲା।
ତମ କଥା ଶୁଣିକି ଇଚ୍ଛା ହଉଛି ଏବେ ଖାଇବାକୁ ବି କିଛି ଛେନାପୋଡ ମିଳନ୍ତା
ନିଶ୍ଚୟ ଆପଣ କହିବେଲେ ନେଇଦବା ନିଶ୍ଚୟ ନେଇଦବା ଏଇଟା ଗୋଟେ କଥା।
ଧନ୍ୟବାଦ ଧନ୍ୟବାଦ ଟିକେ ଭାବିଥିବାରୁ।
ତମକୁ ଜଣା ଅଛି ରୋଷେଇ?
ହଁ ଟିକେ ଟିକେ ଜଣା ଅଛି ବେଶୀ ବି ନାଇଁ। ପୁଅ ପିଲାମାନଙ୍କୁ ତ ଏତେ ବି ପ୍ରସିଦ୍ଧ ପ୍ରକାର ରୋଷେଇ ଆସେନି ତ ମତେ ଜଷ୍ଟ ଏମିତି କହିବାକୁ ଗଲେ କିଛି କିଛି ଜଣା ଅଛି ଆଉ। ମିଠା ମିଠା ଉପରେ ଗଲେ କିଛି ତ ଆସିବନି।
ଆଜ୍ଞା ଆଉ? ସେମିତି କିଛି ବାକି ଯାହା ଦୈନନ୍ଦିନ ଜୀବନରେ ଖାଉଛ ସେଇ ଖାଦ୍ୟ ବନେଇ ପାରିବେ।
ସେଇ ଖାଦ୍ୟ ବୋଲେ ହଁ କିଛିଟା ପରିମାଣରେ ଲୁଣ କମି ଯାଉଥିବ କିଛି ମସଲା ଠିକ ନଥିବ ଏମିତିକା ବନେଇ ପାରିବି ଆଉ।
ଆଜ୍ଞା ଆଜ୍ଞା।
ଖାଇବା ଲୋକ ଖାଇବା ଲୋ କର ଟିକେ ଖାଇବା ଲୋକ ଯଦି ପ୍ରଶଂସା ଟିକେ କରିବ ତାହେଲେ ହଁ ଆଗକୁ ବନିଲେ ବଢିପାରେ ଭଲରେ। ହେଇପାରେ।
ନାଇଁ ନାଇଁ ଆମଙ୍କ ମଧ୍ୟରେ ଅଛି ଭଲ ରୋଷେଇ କରୁଥିବେ ଆପଣଙ୍କ କଥାରୁ ଜଣା ପଡୁଛି।
ହଁ ଯିଏ ଖାଇଛନ୍ତି ସିଏ ଜାଣିଛନ୍ତି ଟିକେ ଟିକେ ଆପଣଙ୍କୁ କେବେ ଦିନେ ଖୁଆଇବା।
ଆଜ୍ଞା।
ଆପଣଙ୍କୁ ଦିନେ କେବେ ଖୁଆଇବା କହିଲି।
ହଁ ହଁ।
ଆପଣ ଖାଇଲେ ସିନା ଜାଣିପାରିବେ କେମିତି କଣ ଅଛି।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଖାଇବି ମୁଁ।
ଅ ଆପଣ କଣ କଣ କରି ଜାଣିଛନ୍ତି?
ମୁଁ ବି ସେମିତି ହିଁ ଭାତ ଡାଲି ଭଜା ଏମତି ହିଁ ଯାହା ଦୈନନ୍ଦିନ ଜୀବନରେ ସେମିତି ହିଁ ଖାଇବା ବନେଇଦିଏ। ହଁ ଆସେ ରୋଷେଇ କରି।
ହଁ ତାହେଲେ ଭଲ ଅ
ଆସେ ହେଲେ ଖାଇବା ଲୋକ କହିବ କି ଚଳିବ କି ବହୁତ ଭଲ ହେଇଛି ସେଇଟା ତ ଖାଇବା ଲୋକ ହିଁ କହିବ ନା
ହଁ ଠିକ କଥା ସେଇଟା ବି ଖାଇବା ଲୋକ ହିଁ କହିପାରିବ।
ଆଜ୍ଞା ସେମିତି
ଆପଣ
ବୁଝିଲି ନି କଣକହିଲେ?
ତୁମେ ଖାଅକି ତା ନିରାମିଷ କି ଆମିଷ?
ମତେ ନିରାମିଷରେ ପସନ୍ଦ କିନ୍ତୁ ଆମିଷ ହେଲେ ଅଧିକ ଖୁସି ଲାଗେ ଆଉ।
ହେଲା ଆଉ ଆମିଷରେ କଣ ପସନ୍ଦ ଥିବ?
ଆପଣଙ୍କର ଆମିଷ ପସନ୍ଦ ନା ନିରାମିଷ?
ଆମିଷ ପସନ୍ଦ ହେଲେ ଭାବୁଛି ଖାଇବା ଛାଡ଼ିଦେବି ଆମିଷ।
କଣ ପାଇଁ ଜୀବଜନ୍ତୁ କମି କମି ଗଲେଣି ନା କଣ?
କମି କମି ତ ଗଲେଣି ତାପରେ ଭଲ ବି ଲାଗୁନି ପାପ ବି ବଢି ବଢି ଗଲା ଭଳିଆ ଲାଗୁଛି।
ଓହୋ ଏମିତି କଥା ତାହାଲେ।
ଆଜ୍ଞା। କଣ ପସନ୍ଦ କରନ୍ତି ଖାଇବାକୂ ଆମିଷ?
ଆମିଷରେ ସବୁଠୁ ଭଲ ଲାଗେ ବୋଲେ ମତେ ଆମିଷରେ ଯାହା ଦେଲେ ବି ଚଳିଯିବ। ମୁଁ ଚଳେଇ ଦେବି।
ବାରା ମାଂସ ଗୋଧି ମାଂସ
ସବୁ ଯାହା ଦେଇପାରିଲେ ଆପଣ।
ଗାଈ ମାଂସ?
ନା ନା ଆମେ ଶୁଦ୍ଧ ବ୍ରାହ୍ମଣ। ତ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଛୁ ତ ଗାଈ ହେରିକ ଅନ୍ୟାୟ ଅନ୍ୟାୟ।
ଆଜ୍ଞା ମତେ ଲାଗିଲା ଚୋଳୁ ଥିବ ଆପଣ ବୋଧେ
ନାଇଁ ନାଇଁ ଏତେ ବି ନାଇଁ।
ଆଉ ଆପଣଙ୍କ ସେ ଯୋଉ ଗେଣ୍ଡା ଖାଆନ୍ତି? ହ୍ୟାଲୋ। ଶୁଭା ଯାଉଛି ମୋ କଥା? ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭା ଯାଉଛି ମୋ କଥା?
ହଁ ଶୁଭୁଛି ଶୁଭୁଛି।
ହଁ ଗେଣ୍ଡା ଖାଆନ୍ତି?
ଗେଣ୍ଡା ନାଇଁ ଗେଣ୍ଡା ନାଇଁ ଆପଣଙ୍କ ସେଠି ଗେଣ୍ଡା ଖାଆନ୍ତି?
ନାଇଁ ନାଇଁ ଆମର ସେମିତି ଖାଦ୍ୟ ଖା ଯାଏନି। ଆମର ବାସ ସେପଟେ ଖିଆଯାଏ ଆ କୁକୁଡ଼ା ମାଂସ ଛେଳି ମାଂସ ଅଣ୍ଡା ଆଉ ମାଛ ମାଛ ବଡ଼ ମାଛ, ଚୁନା ମାଛ, ଚିଙ୍ଗୁଡ଼ି।
ଉଁ
ସେତିକି
ଆଚ୍ଛା ଆଚ୍ଛା।
ଆଜ୍ଞା। ଆଉ ତୁମର ଗୋଧି ବାରା?
ନା ନା ଆମର ଇଆଡେ ନା ନା ଆମର ଇଆଡ଼େ ବୋଲେ ଆପଣ ଯାହା କହିଲେ ସେଇ ପ୍ରକାର ଟିକେ ଟିକେ ଏକା ଚଳେ।
ଟିକେ ଟିକେ
ହଁ ଟିକେ ସେଇ ଟାଇପ ର ଆମେ ଖାଉ ବେଶୀ ଏତେ ବି ଗଲେ ଭଲ ନାହିଁ।
ଆଚ୍ଛା।
ମୁଁ ଟିକେ ବଜାର ଟିକେ ଯାଇକି ଆଉଛି ତାପରେ ଆପଣଙ୍କୁ କହିବି।
ଆଜ୍ଞା ଆଜ୍ଞା ଆଜ୍ଞା ହଉ ଧନ୍ୟବାଦ ଆଜ୍ଞା ଆଜ୍ଞା।
ହଁ ମା କ ଭଲ କଥା ତୁ ଯିବୁ ନା କଣ ମତେ କହିବୁ କଣ କହିଲୁ? ଆମେ ତ ଶଳା ତୁର କଣ ଯାଉଚି?